ହ୍ୟାଲୋ।
ହ୍ୟାଲୋ
ହଁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା, କଣ କରୁଛନ୍ତି?
ଏ ଯେ ଖାଇକି ଉଠିକି ବସଚୁ ଆଉ।
ଅ ହ, କଣ ଖାଇଲେ?
ଉୁଁଉଁଉଁ ଆମର ଦେଶୀ ଦେଶୀ କୋଳଥ ଡାଲି।
ହୁଁ।
ଅଛା ତା ସାଙ୍ଗଙ୍କୁ ଆମର ଲେମ୍ବୁ, ରସୁଣ, ଟମାଟୋ। ତାକୁ ଦଳି ଦେଇଥିଲି ଟିକେ ଆଉ
ହଁ ବଢିଆ ସବୁ ପୁରା ଦେଶୀ ଖାଦ୍ୟ।
ଇଁ ଆଜ୍ଞା।
ଓ ହୋ ଆଉ ଆପଣଙ୍କ ଆଡେ ପାଣିପାଗ କେମିତି?
ପାଣି ପାଗ ଆମର ଏ ବର୍ଷା ସାଢ଼େ ଚାରିଟା ବେଳକୁ ଛାଡିଚି ଅବିକା ହେଇନି।
ଓ ହୋ ଆମର ବି ସେମ୍
କଣ ଖାଇସନ୍ତି ଆପଣ?
ଟି, କାଙ୍କଣ ଆଉ ପୋଟଳ ଭଜା। ଆଉ କାଞ୍ଜି
କଣ?
କାଞ୍ଜି
ସେଗରା କଣ?
କାଞ୍ଜି ଜାଣିନ?
କାଞ୍ଜି କଣ ନାଇଁ।
ତୁମର ଡିଷ୍ଟ୍ରିକ୍ଟ କୋଉ ପଟ?
ଆମ ଢେଙ୍କାନାଳ।
ଓହୋ ହୋ।
କାଞ୍ଜି ପନିପରିବାଟା କେମିତିଆ କହିଲ?
କାଞ୍ଜିଟା ଆକ୍ଚୁଆଲି କ୍ଷୀରୀ ଯେମିତି ବନିଆ ହୁଏ ସେମତିର ପ୍ରୋସେସ୍ ଥାଏ ବା କି କ୍ଷୀରିରେ ଖୀର ଥାଏ ଆଡ୍ ହୁଏ ବାକି କାଞ୍ଜି କାଞ୍ଜିିରେ କିନ୍ତୁ ଦହି ଆଡ୍ ହୁଏ।
ଓହୋ ନାଇଁ କାଞ୍ଜି ମୁଁ ଶୁଣିନି କେବେ ବି ଖାଇନି ବି କେବେ।
ନାଇଁ ଆମ ଏପଟେ ପୁରୀ ସାଇଡ୍ ରେ ଏଗୁଡା ଆମେ ଖାଉ ଆମର ଗୋଟେ ସ୍ପସିଆଲ୍ ଆଇଟମ୍ କହିବାକୁ ଗଲେ।
ଆଜ୍ଞା।
ସେଟା ପ୍ରୋସେସ୍ ପୁରା ଦହି ହଁ ଯେମିତି କ୍ଷୀରୀ ଟା ଚାଉଳ ବସା ହୁଏ ଫୁଟେ ତାପରେ କ୍ଷୀର ଆଡ୍ ହୁଏ ସେମତି କ୍ଷିରୀ ଟା ସରି। କ୍ଷୀର ଟା ଗଲାଣି ଯୋଉ ଚାଉଳ ଟା ଫୁଟି ଗଲା ପରେ ସେଥିରେ ଦହି ଆଡ୍ କରାହବ ଦେନ୍ କଣ ହବ କି ତାକୁ ଘଣ୍ଟା ଯିବ ଯେମିତି କ୍ଷୀରୀ ଟାକୁ ସ୍ମୁଥ୍ କରାଯିବ ଯୋଉ ଇଏ କରାଯାଏ ହଁ ଡଙ୍କି ମରା ଯାଏ ସେଟାକୁ ଚକ୍ ଟା ଯାଏ ଟାଇପ୍ ର। ହଁ ତ ସେଟାକୁ ଡଙ୍କି ମରା ଯାଏ ତାକୁ ତାପରେ ସେଥିରେ ଦହି ଆଡ୍ କରିକିରି ସେଥିରେ ଆମର ଲାଗେ କଣ କହିଲ ଲୁଣ ଆଉ ହଳଦୀ
ଆପଣ ନିଜେ ବନେଇ ଜାଣିଛନ୍ତି?
ହଁ ଏଇଟା କିଛି ଇଜି ପ୍ରସେସ୍।
ଇଜିି ଟ୍ରିକ୍ ଟା।
ହଁ ଖାଲି ତମେ ତ ଚାଉଳ ଟା ଏଟା ସ୍ପେଶସିଆଲି ଅରୁଆ ଚାଉଳରେ ହୁଏ କ୍ଷୀରି ଯେମି ତି ଅରୁଆ ଚାଉଳ ରେ ହୁଏ ଏଟା ବି ସେ ଅରୁଆ ତ ସେଟା ହେଇଗଲା ପରେ ତାକୁ ଅ ଦହି ଟା ଆମେ ଦେଇଦବା ଦହିରେ ଦହି ଫୁଟିଗଲା ପରେ ଯେମିତି କ୍ଷିରୀର ଇଏ ଟା ଥାଏ ଥିକ୍ ଟା ଥାଏ ଯେମିତି ବେଶୀ ପ ତଳା ନୁହେଁ କି ବେଶୀ ମୋଟା ନୁହେଁ ମଝା ମଝି ଥାଏ ତ ସେଟ ଟା ବି ସେମିତି ମଝା ମଝି ରହିବ। ସେଥିରେ ତ ଲୁଣ ଆଉ କେବଳ ହଳଦୀ ପଡିବ ଆଉ କିଛି ନାହିଁ ସେ ହଳଦିଆ ହଳଦିଆ ଦେଖାଯିବ। ତାପରେ ଖାଲି ତାର ମେନ୍ ଇଏ ହେଲା ଛୁଙ୍କ ଟା ମରିବା ଛୁଙ୍କରେ ସ୍ପେସିଆଲି ରସୁଣ ଛୁଙ୍କ ହୁଏ ରସ ସୁଣ ଆଉ ଭୁସଙ୍ଗା ପତ୍ର ଆଉ ଫୁଟଣ ଆଉ
ଖାଇଛନ୍ତି?
ହଁ ହଁ ଏଇ ଖରା ସରି ବର୍ଷା ଦିନ ତ ଆସିଲାଇଁ ସେଇଟା ତ ସ୍ପେସିଆଲ୍ ଭାତ ଡାଲି ଆଳୁ ଚକ୍‌ଟା ଆଉ।
ଗଲା ଲାଗେ ତାପରେ ସ୍ପେଶାଲ୍ ସେ ଥଣ୍ଡା ପାଇଁ। କୋଳଥ ଡାଲି ଟା ଭଲ ତାପରେ ବି ଆଜ୍ଞା।
ମୁଁ କହିଲି ଏଇଟା ସ୍ପେଶିଆଲ ଯୋଉ ଚାଷ ଟାଇମ ରେ ଚାଷୀ ମାନେ କାମ କରିକି ଆସିଥାଏ ଦେହର ଥକାପଣ କାଟିବା ପାଇଁ କୋଳଥ ଡାଲି ମେନ୍ କରି ଖଆନ୍ତି।
ଆଜ୍ଞା।
ହୁଁ।
ତାପରେ କୋଳଥ ବିରି ହଡ ମୁଗ। ହଁ ତାପରେ ଝାଞ୍ଜିଗୁରେ ଆମର ଅଛି। ତାପରେ ଏ ଦି ତିନି ଚାରି ପ୍ରକାର ଅଛି ଡାଲି ନିଜର। ବିଲରେ କରନ୍ତି ଆଉ।
ହଁ ହଁ। ହୁଁ।
ଆପଣଙ୍କ ହବି କଣ?
ହବି। ହବି କଣ ବର୍ତ୍ତମାନ ପାଇଁ ମୁଁ କିଛି ଜାଣିପାରୁନି ହବି କଣ ଅଛି?
ନାଇଁ ଏଇନା ଖାଲି ଟାଇମ୍ ରେ ଆପଣ କଣ କରୁଛନ୍ତି?
ଖାଲି ଟାଇମ୍ ରେ ଏମିତି ହଁ। ଆକ୍ଚୁ ଆଲି ମତେ ବହୁତ୍ ଭଲ ଲାଗେ ନଭେଲେ ପଢିବା ପାଇଁ ବୁକ୍ ପଢିବା ପାଇଁ।
ହୁଁ।
ହଁ ବେସିକରି ସ୍ପେସାଲ୍ ପୋଏଟ୍ରି ନା ପୋଏମ୍ ଥୋଡି ସେଇଟା ବୁଝିବା ପାଇଁ ଟିକେ ଡିଫିକଲ୍ଟ ହୁଏ। ତ ଏମତି ନୋବେଲ ଭଲ ନୋବେଲ ଟିକିଏ ଦେଖିବାକୁ ଇଚ୍ଛା ହୁଏ।
ଆଜ୍ଞା ହାଁ।
କଣ କହୁଚ? ଆପଣଙ୍କ କଥା ଶୁଭୁନି କଟୁଚି। ହାଲୋ ହାଲୋ।
ହଁ ହାଲୋ କୁହନ୍ତୁ ଶୁଭିଲା?
ହଁ ଏବେ ଶୁଭିଲା, କଣ କହୁଥିଲେ?
କଣ ଭଲ୍ ଲାଗେ?
ଉପନାସିୟ ବୁକ୍।
ହଁ ହଁ ବାସେ୍ ଉପନାସିୟ ହଁ। ମୁଁ ବେଶୀ ପଢି ନି ନ ହଁ ହଁ ହଁ। ବାକି କଲେଜ୍ ଟାଇମରେ ଏମତି ପଢା ହଉଥିଲା, ଏବେ ରିସେଣ୍ଟେ ଗୋଟେ ବୁକ୍ ଟା ମୁଁ ମଗେଇକିଆଣି ଥୁଏ ଯେ ମୋର ଏକ୍ଜେମ ଅଛି ବୋଲି ମୁଁ ଜଷ୍ଟ୍ ଅଳ୍ ଆଉଖଣ୍ଡେ ପଢ଼ିଚି। ଜାଣିଥିବ ତ ଯାଜ୍ଞସେନି ଫେମସ୍ ବୁକ୍ ପ୍ରତିଭା ରାୟେ ଙ୍କର। ଆପଣଙ୍କ କଥାଟା ପୁରା କଟୁଚି ଟିକେ ନେଟେୱାର୍କ ଜାଗାକୁ ଯାଆନ୍ତୁ।
କରୁଚି ଆଉ, ଏଇଠି ବାହାରେ।
ହଁ ଏବେ ଶୁଭିଲା।
ଲିକ୍ ଟା ଆମର କହିଲେ ସାରେ ଯାଜ୍ଞସିନି ଯେମିତି ଏଇଟା ଆପଣ କହିଲେ ଗୋଟେ ଉପନ୍ୟାସ ଏମିତି ଛ ମାଣ ଆଠ ଗୁଣ୍ଠ ଆମର ଫକୀର ମୋହନ୍ ସେନାପତିଙ୍କର ଗୋଟେ ଟପିକ୍ ଅଛି।
ହଁ ଛଅ ମାଣ ଆଠ ଗୁଣ୍ଠ, ମାମୁଁ ତାପରେ ଫକୀର ମୋହନଙ୍କର ତ ଚାରିଟା ଭଳିଆ ଅଛି ଉପନ୍ୟାସ ଭଲ-ଭଲ-ଭଲ ହୁଁ। ଲଛମା
ହଁ ଲଛମା-ଲଛମା।
ହୁଁ। ଏମିତି ଅଛି ଫକିର ମୋହନ ସେନାପତିଙ୍କର ଆଉ। ହଉ। ଓଡିଆରେ ବହୁତ୍ ଭଲ-ଭଲ ବହି ଅଛି ଯେ, ପଢିଲେ ବହୁତ୍ ଇଣ୍ଟରେଷ୍ଟ ଲାଗିବ। ସେଟା ଆକଚୁଆଲି ୱାନ୍ସ ଗୋଟେ ତମେ ନିଶା ହେଲା ସେ ଜିନିଷରେ ପଶିବ ମାନେ ତୁମକୁ ଭୋକ ହବନି ଶୋଷ ହବନି ସେଟା ତାପରେ ପେଜ୍ ଟା କଣ ଥିବ ତାପରେ ପେଜ୍ ଟା କଣ ଥିବ ଏମିତି ଇଣ୍ଟରେଷ୍ଟ ଲାଗିବ ତମକୁ। ଆ ସେ ଗୋଟେ ନିଶା ବୁକ୍ ଟାଇପ୍ ର ଯଦି ବହିକୁ ବୁକ୍ ଟା ଏମିତି ବୁକ୍ ପଢିବେ ତ
ଆ ଆପଣଙ୍କ ଘରେ ରଜ ଆପଣ କେମିତି କାଟିଲେ?
କଣ କହିଲେ?
ରଜ ରଜ
ରଜ ଟା ସେମିତି ଖରା ତ ହଉଥିଲା ଏମତି ବୁଲାବୁଲି ଟିକେ ଯାଇ ସେଇ ବିଚ ଆମ ଏପଟେ। ଅଛି ଜହାନିଆ ବୋଲି ଗୋଟେ ସି ବିଚ ଅଛି।
ଆଜ୍ଞା
ହଁ ତ ସେଠି ଟିକେ ବୁଲାବୁଲି କରିବା ପାଇଁ ଯାଇଥିଲୁ। ତାପରେ ଗୋଟେ ଗଙ୍ଗା ଦେବୀ ରିସୋର୍ଟ ଗୋଟେ ଆ ଖୋଲା ହେଇଛି ଏପଟେ। ତିନି ଚାରି ବର୍ଷ ହବ ତ ସେଠି ବୋଟିଙ୍ଗ ଫଟିଙ୍ଗ ମନ୍ଦିର ଗୋଟେ ଗଙ୍ଗା ମାଙ୍କର ମନ୍ଦିର ବି ଗୋଟେ ଅଛି। ସେମିତି ବୁଲାବୁଲିରେ ଯାଇଛି ଆଉ। ଆଉ ଆପଣ ରଥଯାତ୍ରା କ ଆସୁଛନ୍ତି ନା ନାହାନ୍ତି?
ହଁ ରଥଯାୟାତତାକୁ ଜଗାରୁ ଡୋରି ଲାଗିଲେ ଯିବୁ ନା।
ହଉ ଆସିବ ଆଉ ମଙ୍ଗଳା କେବେ ଆସୁଛନ୍ତି? ମଙ୍ଗଳା ମନ୍ଦିର କେବେ ଆସିଛନ୍ତି?
କୋଟି ପୁରୀର?
ହଁ ପ ପୁରୀ କାକଟ ପୁରି କାକଟପୁର ମଙ୍ଗଳା ଜାନି ନାହାନ୍ତି କୀ?
ହଁ ହଁ ହଁ ହଁ ଚାଲିଛି ଯେ କିନ୍ତୁ ଯାଇନି କେବେବି।
ହଁ ତ ମଙ୍ଗଳା ଆସିଲେ ଆସିବେ ଆଉ କହିବେ ଆଉ ଆମ ଘର ପାଖାପାଖି ତ।
ଆଜ୍ଞା
ହୁଁ
ଗଲେ ହିଁ ଫୋନ କରିକ କହିବି ଯାଉଛି ବୋଲି।
ହଁ ତ ଏମିତି ସବୁ ଦେବ ଅଛି।
ଭେଜ ତରକାରୀ ନନ ଭେଜ ତରକାରୀ କୋଉଟା ବନେଇବାକୁ ଭଲ ଲାଗେ?
ହଁ ସବୁ କିଛି କିଛି ଶିଖିଛି ବି ଜାଣିଛି କରେ ସେମତି। ଏମିତି ନାଇକି ଜମା ଆସେନି।
ନା ଜମା ନୁହେଁଏ ଆପଣଙ୍କୁ ଯେମତି ନନଭେଜ ରେ କୋଉ ଆଇଟମ ଟା ଭଲ ଲାଗ ବନେଇବାକୁ?
ହଁ ଶିଖିଛି ବି ବନାଏ ସେମିତି
ହ ଏଟମଟା ଭଲ ଭାବେ ମାନେ ଯେମିତି ମୁଁ ଜାଣିଛି ସିଓର ଏଇଟା ମୁଁ ବନେଇବି ଭଲ ଲାଗିବ ସେତଆଡେ ଆପଣ ସବୁ ବନାନ୍ତି କିନ୍ତୁ ଜାଣିବ ଯେ ମୁଁ ଏଇଟା ଅନେଇବି ହଁ ମ ତେ ବି ଭଲ ଲାଗିବ ସମସ୍ତେଙ୍କୁ ବି ଭଲ ଲାଗିବ।
ହ ମୁଁ ହିଁ ତ ସବୁବେଳେ ରୋଷେଇ କରେ ତ ସମସ୍ତଙ୍କୁ ଭଲ ଲାଗେ ବୋଧେ
ଆଜ୍ଞା ନା କଣ କଣ ବନାନ୍ତି ଆପଣ? ସବୁ ଆପଣ ତ ରୋଷେଇ ଯେହେତୁ ଓମେନ କରନ୍ତି ସବୁ ରୋଷେଇ କରୁଥିବେ
ହୁଁ
ନ ଆମେ ବୟ କଲା ମାନେ ଆମର କରି କରି ଚିକେନ, ମାଛ, ମଟନ ଆଉ ଡାଲ ଆଉ ମଞ୍ଚୁରିଆନୀ ଛ ପନିର ଆଉ ପୋଟଳ ସୋୟାବିନ୍ ଏତିକି ଏତିକି ଆ ଇଟମ ପ୍ରାୟ ଟାଇମ ପ୍ରାୟୋରିଟି ରେ ସବୁବେଳେ ହୁଏ ତାପରେ କାଁ ଭାଁ ହଉ ବେସନ ତରକାରୀ ହଉ ତାପରେ ଆଉ ଆମର ତଡକା ଆଉ ଏମିତି କାଁ ଭାଁ ଆଉ
ହୁଁ ତ ଚିକେନ ମଟନ ଟିକେ ମୁଁ ଭଲ ବନାଏ। ମାଛ ବି ଏଇ ଆଇଁଷ ଆଇଟମ ଗୁଡା ମୁଁ ଭଲ ବନାଏ
ଆଜ୍ଞା
ହୁଁ ଓ ଏମିତି
ଖାଇବା କେଉଁଟା ଆପଣଙ୍କୁ ଭଲ ଲାଗେ ନା ଏଇଟା ମୁଁ ଖାଇବି ଭଲ ଲାଗିବ।
ସବୁଠୁ ଭଲ ଲାଗେ ଚିକେନ ମତେ ଚିକେନ ଅଣ୍ଡା ଅଣ୍ଡା ଟା ଯାହା ଯେମିତି ହେଲେ ବି ମୁଁ ଖାଇଦେବି
ତାହେଲେ ଆପଣଙ୍କୁ ଚିକେନ ପକୋଡା ଭଲ ଲାଗିବ
ହଁ ଚିକେନ ପକୋଡ଼ା ଚିଲି ଚିକେନ
ଆଜ୍ଞା
ହଉ ଠିକ ଅଛି ଆଜି ତ ସମୟ ହେଇଗଲା ନେଷ୍ଟେ କଲ ରେ ଆମେ ଦେଖାହବା।
ଆଜ୍ଞା